ହ୍ୟାଲୋ।
କଣ କରୁଛ?
ଏଇଠି ଶୋଇଛି ଆଉ।
କରେଣ୍ଟ ଅଛି ତମ ଆଡେ ନାହିଁ?
ହୁଁ ଅଛି ଅଛି।
ଆମ ଆଡ଼େ ତ କରେଣ୍ଟ ନାହିଁ ଆଉ। ଏଇଠି ବାଲକୁନି ରେ ବସିଛି ମଶା ବାଡଉଛି ଆଉ।
ହୁଁ ତମେ ତ ଅଛ ଗୋଟେ ସେମିତି ଜାଗାରେ ଆଉ।
ହଁ ହଁ ଆମୋର ବହୁତ ବଢିଆ ଜାଗା ଇଏ ଯେ। ଦୁନିଆର ସବୁଠାରୁ ଭଲ ଜାଗା ଯେଉଁଟା ସେଇଟା ହଉଛି ଏଇ ଜାଗା ବୁଝିଲେ କି। ପୁଣି ଏଇଆଡ଼େ ଆସୁନାହାନ୍ତି କି ବୁଲିକି ଯିବେ ବଢ଼ିଆ ଜାଗା।
ନାଇଁ ନାଇଁ ସାଢେ ଆଡେ କରିଥା ଆଉ ଯିବାର ନାଇଁ ଏବେ ଆମର ଗୋଟେ ତ ଅଛି ଆମର ଟିକେ ଦାରିଙ୍ଗବାଡି ଯିବାର ଅଛି।
ଝରଣା ପାହାଡ଼ ହରିଆଲି। ଚିକଣ ଚିକଣ ରୋଡ।
ଆଉ ସବୁ ତ ଅଛି ଆଉ ତାହେଲେ ଅସୁବିଧା ଆଉ କଣ?
ଝରଣାର ପାଣି। ମହାନଦୀର କାଲା କାଲା ପାଣି ସବୁ ଏପଟେ ଅଛି ଆପଣ ଆସିବେ କି?
ନାଇଁ ବା ମୁଁ କହିଲି ସବୁ ତ ଅଛି ତାହେଲେ ଅସୁବିଧା କଣ ହେଉଛି?
ଅସୁବିଧା ହଉଛି କରେଣ୍ଟ ନାହିଁ। ବିଜୁଳି ନାହିଁ ଆମର ଏପଟେ।
ତମେ ବଧେ ଲେକ୍ଟ୍ରିକ୍ ବିିଲ୍ ଦଉନ ଆଉ।
ନା ଆମ ଦଉନ ନା।
ସେଇଥିପାଇଁ ବୋଧେ ଲାଇନ ଫାଇନ୍ କାଟି ଦଉଛନ୍ତି ଆଉ।
ହଁ ହଁ ଆ ଦା ଦାରିଙ୍ଗବାଡି କେବେ ଯାଉଛ?
ଦେଖିବା ସେ ଧାନ କଟା ଛୁଟି ବେଳକୁ ଯିବାର ଅଛି ତ ଆଉ। ଦାରିଙ୍ଗବାଡି କେମିତିଆ କଣ ଜାଗା?
ଧାନ ତ ଏବେ ତଳିରୁ ଉଠୁଛି ଆଉ।
ତମ ଆଡେ ତଳି ଉଠିଲେଣି ଆମ ଆଡେ ତ ସେତିକି ବି ହେଇନି ଏଥର ତ ଧାନ ଚାଷ ହବ କି ନାଇଁ ମରୁଡି ହବ ଯାହା ଜଣା
ହୁଁ। କାହିଁ ବର୍ଷା ଟା ହଉଛି ଆଉ ପୁଣି ମରୁଡି କଣ।
ବର୍ଷା ଏବେ ହେଲା ଯୋଉ ଟାଇମ ରେ। ପାଗ ଦବା କଥା ସେଇ ଟାଇମ ରେ ଦେଲାନି ଆଉ। ଅବିକା କଣ ତଳି ପଡିବା କଥା ଅବିକା ତଳି ରୁଆ ସରିକି ତ ମାନେ ଗଛ ବଡ ବଡ ହବା କଥା।
ସେଇଟା ତ ଠିକ କଥା ତଳି ଏବେ ରୁଆ ରୁଇଁ ହେଇଯିବା କଥା ତଳି ଏ ବର୍ଷ ଏ ବର୍ଷ ବର୍ଷା ସତ କଥା ଟାଇମ ହେଇନି ଆଗକୁ ହେଇପାରେ ରଜ ତ ଯାଇଛି ଏବେ ଏବେ।
ସେମିତି କହିହବନି ଯଦି ପୁଣି ଖରା ହେଲା। ପୁଣି ଅସୁବିଧା ହବ ଆମର ଅବିକା ତଳି ପଡୁଛି। ତଳି ହବ ତାପରେ ରୁଆ ରୁଇଁ ପାଇଁ ଲୋକ ଆସିଲେ ତ ରୁଆ ରୁଇଁ ହବ ନା।
ହୁଁ ହୁଁ ହୁଁ।
ଓହୋ ଏଥର ତ ଯୋଉ ପାଞ୍ଜି ଯୋଉ ପଢା ହୁଏ। ସେଥିରେ ତ ଲେଖିଛି ଯେ ଏଥର କଣ ମରୁଡି।
ହଁ ଆମର। ତଳି ରୁଆଁ ରୁଇଁ ହେଲେ ଆମେ ବାହାରୁ ବଙ୍ଗାଳୀ ଡାକୁ ବଙ୍ଗାଳୀ ମାନେ ଆସିଲେ ଆମର ତଳି ରୁୁଇଁ ଦେଇ ଚାଲିଯିବେ। ପୁଣି ଆମେ ସାର ପକେଇଦେଲୁ ଆମକୁ ଆଉ କିଛି କରିବାକୁ ପଡ଼ିଲାନି। ତାପରେ ଶୁଣି ତାର ମୌସମ ଅନୁସାରେ ଧାନ ହେଇଯିବ। ତାପରେ ଧାନ କଟା ମେସିନ୍ ଲଗେଇଦେଲୁ। ହଁ ଧାନ କାଟିିକି ଉଡେଇଦେଲ। ଧାନକୁ ଆଣି ଶୁଖେଇ ଦେଇକି ତା ପୁରା ସଫା କରିକି ବସ୍ତାରେ ବାନ୍ଧିକି ସାଙ୍ଗେ ସାଙ୍ଗ ବିକିରି।
ହୁଁ ଭଲ ବଙ୍ଗାଳୀ ମାନେ ଭଲ ପରିଶ୍ରମୀ। ଆମ ଓଡିଆ ଲୋକଙ୍କ ଅପେକ୍ଷା। କେତେ କେତେ ବିଲ ଗୁଡାକ ମାନେ ଏ ଏକା ଏକା ତଳି ରୁଇଁ ଦେଇକି ଯାଉଥିବେ।
ଆଉ ଛାଡ଼ିବନି। ବଙ୍ଗାଳୀ ଓଡିଆ ଏତେ ଛାଡିବ ବଙ୍ଗାଳୀ କାମ ଭଲ।
ହୁଁ।
ତାଙ୍କର ସବୁ ଫିନସିଂ କାମ। ହଁ ପରିଶ୍ରମି଼।
ନାଇ ଆମ ଏପଟେ ବି ବଙ୍ଗାଳୀ ମାନେ ଆସନ୍ତି ଆଥର କ ବା ଗୋଟେ ବଙ୍ଗାଳୀ କୁ ସାପ କାମୁଡିଥିଲା ଆ ବହୁତ କଷ୍ଟ କିନ୍ତୁ ସେମାନଙ୍କ ଜୀବନ।
ହୁଁ। ହଁ ହଁ ସାପ କାଉଠି କାମୁଡ଼ିଲା ଦେଲା?
ସାପ ସେଇ ସେ ମାନେ ସେ ଆମ ଜଣଙ୍କ ବିଲରେ ମାନେ କାମ କରୁଥିଲେ ତାଙ୍କୁ ସାପ କାମୁଡିଦେଲା ଆଉ।
ଏ ହେ। ତାପରେ?
ତାପରେ ଏଇ ଟାଇମ ରେ ତ ବେଶୀ ଯନ୍ତୁ ଜତା ନା।
ସଠୁ ମେଡିକାଲ ଗଲା?
ହୁଁ ମେଡିକାଲ ତାଙ୍କୁ ନେଇଥିଲେ। ତାପରେ ତାଙ୍କୁ ତ କଣ ମେଡିକାଲ ରେ କିଛି ହେଇ ପାରିଲାନି ଏମିତି ଅସୁବିଧା କଣ ହେଇଥିଲା। ମୁଁ ଆଉ ଠିକ ସେ ତ ଜାଣିପାରିଲିନି କଣ ହେଲା।
କିନ୍ତୁ ଆଉ ଗୋଟେ ଜାଗାରେ ବି ସେମିତି ମାନେ କାମୁଡି ଦେଇ ଥିଲା ଆମ ଗାଁ ର ଗୋଟେ ଗାଁ ପାଖରେ ସେ ଲୋକଟା କିନ୍ତୁ ମାନେ ମରିଗଲା।
ସାପ କୁଉ ସାପ। ସେଇରା ଦିପେଣ୍ଡ କରୁଛି।
ହୁଁ।
ବେଶୀ ବିଷାକ୍ତ ହେଲେ ଅସୁବିଧା। ହଁ। କି ତିମି ମାଛ। ହ୍ୟାଲୋ।
ହୁଁ ହୁଁ।
ଆଉ ବିଷାକ୍ତ ସପକା ମୁଡିବ ମାନେ ସରିଲା।
ହୁଁ।
ଆଉ ଯା ଜଙ୍ଗଲ ପାଣି ଭିତରେ ସବୁ
ତମର କଣ ମାନେ ଧାନ। ଓ ବିକ୍ରି ଫିକ୍ରି କରିଦିଅ ନା କେମିତି କଣ ଖାଅ?
ହଁ ଆମର କିଛି ବିକ୍ରି କରିଦିଅନ୍ତି କିଛି ଘରେ ରଖନ୍ତି ଆଉ।
ହୁଁ ହୁଁ।
ହ୍ୟାଲୋ।
ହଁ।
ଆଉ କିଛି ବିକ୍ରି ହୁଏ କିଛି ଖାଇଦିଅନ୍ତି। ଏଇ ଭଳିଆ ସବୁ ଆଉ। ଧାନର ଲାଭ ଅଛି କିନ୍ତୁ ଧାନର ମେହନତ ବହୁତ।
ହଁ ଗଭର୍ଣମେଣ୍ଟ ତ ଏବେ ଧାନ ବସ୍ତା ତମର ଯୋଉ ମାନେ ଯଉ ଧାନ ଯଉ ଦିଅନ୍ତି ବିକ୍ରି କରନ୍ତି ସେଟା ମାନେ କଣ ବେପାରୀ କି ଦିଅ ନା ମାନେ ଣ୍ଡି।
ଆମର ମଣ୍ଡିରେ ଦିଆ ହୁଏ।
ମଣ୍ଡିରେ ତ ତାହେଲେ ତ ଭଲ ଗଭର୍ଣମେଣ୍ଟ ତ ସବୁ ପ୍ରକାର ଶିକ୍ଷା କରିସାରିଲାଣି। ଧାନ ବସ୍ତା କ ତ କେତେ ଖର୍ଷ ହେଲାଣି ତିନି ହଜାର ନା ଅଠତିରିଶଶହ ନା କଣ ନା ଏମିତି?
ହଁନି ହଜାର କରିଥିଲା ତାର ବହୁତ ପୁସରେ କଣ ଅଧା ଅଧା ଆସୁଛି।
ହୁଁ।
ହୁଁ
କି। ବାବ ତୋର ମାନେ ଧାନ। ମଣ୍ଡିରେ ହିଁ ଫାଇଦା ଆଉ ବାକି କିନ୍ତୁ ମଣ୍ଡିରେ ଯଦି ଟୁୋକର ନ ମିଳିଲ ପୁଣି ହଇରାଣ। ବାହାରେ ଦବାକୁ ପଡିବ ବାହାରେ ତାଙ୍କର ମିଲରେ ନେଇ ଦେଇ ଦଉଛନ୍ତି ନା ଧାନ।
ହୁଁ ହୁଁ।
ହଁ ସେ ମିଲେନି ଦିଅନ୍ତି ଚୂଡ଼ା କଳ ଆମର ସେଇଠି ଅଛି। ଦଇ ଦୁଇ ଚାର କିଲୋମିଟରା ଭଳିଆ। ବୁଝିଲେକି। ଠି ସେଠିଭି ରହୁଛନ୍ତି। ହ୍ୟାଲୋ। ହଁ ଆ ସେ ବଙ୍ଗାଳୀ ଆସିଲେ ସେ ତାଙ୍କର ତାଙ୍କୁ ଘର ଦେଇଦେଲ ସିଏ ତାଙ୍କର ନିଜେ ନିଜେ କରିକି ଖାଇବେ। ଆମକୁ ଖାଇବା ସେ ଖାଇବେନି।
ନାଇଁ ପ୍ରାୟ ଟାଇମ ଖାଲି ଆଇଁଷ।
ଆଇଁଷ ସେ ପଖାଳ ନେଇକି ପଳେଇ ବିଲକୁ କାମ ବଢିଆ କରିବ କି ପୁରା ଚୋଟାପଟ ଚୋଟାପଟ ଏତେ ସ୍ପିଡ ରେ ସେ ମାନେ ବିିଲର ତାକୁ ରୋଇବେ ତମେ କଳ୍ପନା କରିପାରିବନି।
ପଣି ପୁରା ସାାଇଜ କିରି କରିବୁ।
ହଁ। ତ ଉପର ଦବ ତ ଉପର ଦଉ ଆମକୁ ଆମେ ଟିପରେ ଏମତି ଆମର ରଖିଦଉଛନ୍ତି ତାର ଠିକ୍ ଅଛି ସେ ତାକୁ ଏମିତି ବାଖରେ ରୋହବେ ସେ ଧାନ ବି ହେବ। ଚେର ବି ସେମିତି ଭଲ ଗ୍ରୋ କରିବ। ସବୁ ବଢ଼ିଆ।
ହୁଁ ସେ ଡିସାନ୍ସ ମାନେ ଯେତିକି ଦୂରତାରେ ପୋତିବା କଥା ସେ ଦୂରତା ହିସାବରେ ପୋତି ବେ। ହୁଁ।
ହଁ। ତାଙ୍କର ମାନେ ଏବେ ଆଗ ଏବେ ଧାଡିରୁୁହନ୍ତିତାକୁ କୁହନ୍ତି। ଆଗରୁ ଯିଏ ଯେମିତି କରିଦେଉଥିଲା ଏ ଯେଉଁ ବ୍ଲକ ରୁ ସବସିଡି ବି ଆସିଛି ନା ଧାଡ଼ି ଦୁଆଁର। ତ ସେ ସେଥିପାଇ ବି ପୁରା ସାଇଜ କରି କହିଲେ।
ତାପରେ ବି ତମେ ବି ଯେତେ ପ୍ରକାର ଯାହା ବି କର ଚାଷ ସାର ଟିକେ ନ ପଡିଲେ ସେ ଧାନ ଜମାରୁ ବି ଚାଷ ହେଇପାରିବ ନାହିଁ।
ନା।
ମେନ୍ ହଉଛି ସାର। ବର୍ତ୍ତମାନ ସାର ଯଉଁଥିରେ ନ ଦଉଛ ସେ ଜିନିଷ ଆ ବିଲକୁଲ ହବ ନାହିଁ।
ହଁ ସେ ସାର ଖାଇ ଖାଇକି ସେମାନେ ଖୋଜୁଛନ୍ତି।
ସେ ମଞ୍ଜି ଟା ହିଁ ତିଆରି ହେଇଛି ସେଇଭଳିଆ ଯେ ସାର ଦିଆ ହେଲେ ହିଁ ସେ ଉତ୍ପାଦ ହବ ନହେଲେ ହବ ନାହିଁ।
ହଁ ସେୟ ହଁ ହ୍ୟାଲୋ।
ହୁଁ।
ହଁ ସେ ଯାହା ଯେମିତି କରିି କରିଦବା କଥା ଆଉ, କଣ କରିବା ଆଉ? ଉପାୟ ନାହିଁ କିଛି? ଆଜିିକାଲି ଆଉ ମ ଜୁରିଆ ବି ମିଳୁନାହାଁନ୍ତି। ବଡ଼ ହଇରାଣ ଏଣୁ ବଙ୍ଗାଳୀ ଡାକ୍। କରୁହିଁନ୍ଦିଅ ଯାହା ଯେମିତି। ହଉଛି ହବ ଆଉ। ଏଇଭଳିଆ କଥା ସବୁ ଚାଲିଛି ଆଉ।
ମଜୁରିଆ ମାନଙ୍କୁ ତ ଅବିକା ହଜାରେ, ମାନେ ଇଏ କରିବାକୁ ପଡୁଛି। ବାଧ୍ୟ କରିବାକୁ ପଡୁଛି।
ହ, ହ କୁହନି ତମେ ଲେବର ଖୋଜିବାକୁ ଗଲେ, ପୁରା ଖୋସାମତ କରିବାକୁ ପଡୁଛି। ଆ ମିଳୁନାହାଁନ୍ତି ଯବର? ହଉ।
ହଉ, ହଉ, ହଁ ହଁ, ମୁଁ ଯାଉଛି ସୋଇବି ଆଉ।
ହ।
ହ।